ହାଲୋ। ହାଲୋ। ଭାଇ ଜୟ ଜଗନ୍ନାଥ।
ଜଗନ୍ନାଥ ଭାଇ।
ଭାଇ କଣ କରୁଛ?
ଭାଇ ଆମେ ଖାଇଛି ଖାଇଛି ଟିକେ ଖାଇକି ଶୋଇଛି ଟିକେ।
ହଁ ମୁଁ ହଁ ମୁଁ ବି ଖାଇଛି ଆଉ ଟିକେ ଖାଇକି ଶୋଇଛି।
ଆଜ୍ଞା କଣ ଖାଇଲେ?
ଆଉ ଭାଇ ସାଇ ଆବାସଟା ଆସୁଛି ମୋ ବ୍ୟାକଗ୍ରାଉଣ୍ଡ। ହ୍ୟାଲୋ ଭାଇ ସାଇଡ ଯଉ ମୁଁ ଭାତ ଡାଲି ଆଉ ହରିଣ ମାଂସ।
ହରିଣ ମାଂସ।
ଆପଣ ହଁ ଆପଣ କଣ ଖାଇଛନ୍ତି?
ମୁ ଭାତ ଡାଲି ଭଜା। ଆଳୁବର୍ତା ଶାଗ ବଜା।
ଭାଇ କି ଭାତ ଅରୁଆ ନା ଉସୁନା।
ନାଇଁ ନାଇଁ ଉସୁନା।
ଆଉ କି ଡାଲି
ଡାଲି ବିରିଡ଼ାଲି।
ବିରି ଡାଲି ଦେଶୀ ନା କିଣିକି ଆଣି ଦୋକାନରୁ?
ନାଇଁ ନାଇଁ ଦେଶୀ ଡାଲି ଆମର ଘରେ ଚାଷ ହୁଏ।
ହଁ ଆଉ ଭାଇ ତମ ଗାଁରେ କଁ କଁ ଅଛି ଆଗେ କହିଲ?
ଗାଁରେ ଆମର ମନ୍ଦିର ଅଛି, ଶିବ ମନ୍ଦିର।
ହଁ ଆଉ କଁ ଅଛି?
ଆଉ ବୁଲିବା ପାଇଁ ଗୋଟେ ପାର୍କ ଟାଇପ ର ଅଛି।
ହଁ ପାର୍କ ସେଇଟା ତମ ଗାଁରେ ଅଛି ନା ପାଖ ଗାଁରେ?
ପାଖ ଗାଁ ରେ ଅଛି ମାନେ ସେ ଆମ ଘର ପାଖ ଘରର ନୁହେଁ ତ ସେଇ ମାନେ ଇଏ ଗାଁର ହବ।
ହଁ ହଁ।
ଆଉ ପୋଖରୀ ପୋଖରୀ ଅଛି ବସିବା ପାଇଁ?
ହୁଁ ହୁଁ ଆପଣଙ୍କ ଗାଁ ର ପଞ୍ଚାୟତଟା କଣ?
ଭରିପାର।
କଣ?
କଣ କହିଲେ?
ଆପଣଙ୍କ ଗାଁ ର ପଞ୍ଚାୟତ କଣ?
ମାନେ ପଞ୍ଚାୟତ କୋ, ନା କଣ?
ହଁ ପଞ୍ଚାୟତ ଆଉ କୋଉ ଗାଁ?
ଭରିପାର।
ମଉଲପାଟ ଆଉ ଜିଲ୍ଲା ଢେଙ୍କାନାଳ ବୋଧେ? ହୁଁ ହୁଁ ଆଉ ତମ ଗାଁ ରେ କୋଉଠି ପାଖାପାଖି ରେଳୁ ରେଲୱେ ଷ୍ଟେସନ କିମ୍ବା ବସଷ୍ଟାଣ୍ଡ କିଛି ନାହିଁ?
ରେଲୱେ ଷ୍ଟେସନ୍ ମତେ ଜଣା ନାହିଁ ଏତେ ଆଉ।
ଆଉ ବସଷ୍ଟାଣ୍ଡ?
ହଁ ବସଷ୍ଟାଣ୍ଡ ଅଛି।
ଉଁ ହୁଁ କେତେ ବାଟ ହବ ତମ ଘର ପାଖୁରୁ?
ହ ହେଇଯିବ ପାଞ୍ଚ କିଲୋମିଟର ଭଳିଆ।
ହୁଁ ହୁଁ ପାଞ୍ଚ ଛଅ କିିଲୋମିଟର ନୁହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଟିକେ ଆଉ କଣ ଭାଇ କୁହ? ତାପରେ ଆପଣ କଣ ଜବ୍ କରନ୍ତି?
ତହସିଲ ରେ ଆମର।
ଡିପ୍ଲୋମା କ
ଦେଖି
ଭାଇ କୋଉଠି ଜାଗାଟା କୋଉଠି?
ଜାଗା ଅଇସିନି।
କୋଉଠି?
ଅଇସିନି କେଉଁଝର।
କେଉଁଝର। ମୋର ବି ଭାଇ ଏବେ ଡିପ୍ଲୋମା ଚାଲଚି। ଢେଙ୍କାନାଳ ସିିନୋର୍ଜୀ।
କୋଉ ଇଅର ମାନେ ଫାଷ୍ଟ ୟିଅର୍, ସେକେଣ୍ଡ ୟିଅର୍?
ନାଇଁ ଭାଇ ଏଟା ସେକେଣ୍ଡ ୟିଅର୍ ହେଲା।
ଆରେ ଯିବା, ହଁ।
ଆପଣଙ୍କର?
ମୋର ସରିଲା ତିନି ବର୍ଷ ଥିଲା ତିନି ବର୍ଷ ସରିଗଲା।
ହୁଁ ହୁଁ। ବ୍ୟାକ୍ ଲାଗିନି ନା ସବୁଥରେ ପାସ୍ କରି ଯାଇଛନ୍ତି।
ଆଜ୍ଞା ଆଜ୍ଞା ଅଲ୍ କ୍ଲିୟର। ଫାଷ୍ଟ ଟା।
ଓ ହୋ।
ଆପଣଙ୍କ କିଛି ଲାଗିଛି?
ନାଇଁ ନାଇଁ ମୋର ତ ତିନିଟା ସେମିଷ୍ଟାର ଣି କାଁ ଗୋଟେ ବ୍ୟାଗ ଲାଗିନି।
କିନ୍ତୁ ଏସି ଟ ବି ଏତେ ଇଏ ବି ହାତ ଦେଖା ହୁଏନି ମାନେ ଟିକେ
ହଁଠି ଫାସିଲିଟି ଟିକେ ଦଉଛନ୍ତି ନା ସେଥିପାଇଁ ବ୍ୟାଗ ଲାଗୁ ତମ କଲେଜରେ ଫାସିଲିଟି ଦିଅନ୍ତନି କି?
ଫସିଲିଟି ଆମର ସେମିତି ନାଇ ଆମର ମାଷ୍ଟର ସବୁ ସ୍କ୍ୱାଡ।
ହୁଁ ହୁଁ ମାନ ଦିଅନ୍ତି ଫାସିଲିଟିଉ ନୁହଁ କଫି ଫପି କର
। ନାଇଁ ଆମର ସବୁ ସାର୍ ମାନେ ଧରିବେ ମାନେ ସ ଯାହା ଧରିବେ ମାନେ କହିବେ।
ଗାଁ ରେ ରଜ ଭାଇ କେମିତି ଘଟିଲା ଆପଣଙ୍କର?
ରଜ ଆମର ସେମତି କିଛି ହୁଏନି ମହୋତ୍ସବ ଟାଇପ ର ହୁଏ ଟିକେ।
ମୋସବ ହେଇଥିଲା।
ଆଜ୍ଞା ଆଜ୍ଞା।
ଖଣ୍ଡ ଭାଇ ଦୋଳି ପଡିଥିଲା।
ଦୋଳି ପଡିଥିଲା ବହୁତ ପ୍ରକାର ଦଶ ପ୍ରକାର।
ହୁଁ ହୁଁ ଆଉ ଅନ୍ନ ଛତ୍ର କିମ୍ବା ଅରୁୱାନ ଡାଲମା
କଣ କହିଲେ? ନାଇଁ ସେଠି ସେମିତି ବିଷୟ ବ୍ୟବସ୍ଥା ନଥିଲା ଘରେ ଯାହା ପିଠା ପଣା ଭଲ ମନ୍ଦ ଯାହା
ହଁ ଘରେ ତ ଘରେ ତ ଭାଇ ପିଠାପଣା ନିହାତି ହେଇଥିବ ନା। ଆଉ ରଥଯାତ୍ରା ଆପଣଙ୍କର କେମିତି କଣ ହବ?
ଆଜ୍ଞା ରଥଯାତ୍ରା ଏଠି ତ ହୁଏନି ନୂଆପ ପଡାରେ ହୁଏ।
ହଁ ଆପଣଙ୍କ ଗାଁ ରେ ଜଗନ୍ନାଥ ମନ୍ଦିର ନାହିଁ କି?
ନାଇଁ ନାଇଁ।
ହଁ ହଁ ଆମ ଗାଁରେ ଜଗନ୍ନାଥ ମନ୍ଦିର ଅଛି।
ରଥ ଟଣା ହୁଏ ସେଠି।
ହଁ ଭାଇ ଏ ବର୍ଷ ଗୋଟେ ରଥ ଥିଲା ପୁରୁଣା ରଥ ଟା ଯୋଉଟା ସାତ ଆଠ ବର୍ଷ ହେଲା ଗଲା ଏ ବର୍ଷ ନୂଆ ରଥ ତିଆରି କାମ ଚାଲିଛି ଏବେ ବି।
ମାନେ ରଥ ଆପଣଙ୍କର ଭଙ୍ଗା ହୁଏନି?
ରଥ ଆମର ଭଙ୍ଗା ହଉନି ଆମର ସେମିତି ରଥ ଟା ରୁହେ ପୁରା ପାଞ୍ଚ ସାତ ବର୍ଷ ଗଲା ଗୋଟେ ରଥ ଏବେ ଏରା ଉଇ ଖାଇ ହେ ଗଲାଠୁ ଏବେ ନୂଆ କାଠ ଫାଠ ଆଣିକି ନୂଆ ରଥ ଗୋଟେ କାମ ଚାଲିଛି ବଡ ଦାଣ୍ଡରେ ଆଉ।
ଆଜ୍ଞା । ଆଜ୍ଞା ଆପଣ ବୁଲାବୁଲି
ହଁ ଆଉ ଆମ ଭାଇ ଗାଁ ରେ ହବ ଆମେ ବୁଲିବୁନି। ପାଖ ଆଖରୁ ବି ପାଞ୍ଚ ଛଅ ଖଣ୍ଡ ଗାଁରେ ବି ଏ ଲୋକ ଆସନ୍ତି। ଦୋକାନ ଫୋକାନ ବି ବାହାର ଲୋକ ଆସିକିି ଏଠି ଦିଅନ୍ତି। ରଥଯାତ୍ରା ଭଲ ହୁଏ ସେ ଦି ହଜାର ପଚିଶ ଆଡେ ଲକ୍ଷ ବି ହୁଅନ୍ତି।
ଆଜ୍ଞା ଆଉ ଠାକୁରଙ୍କର ସବୁ ବେଶ ଦେଖନ୍ତି ଆପଣ ସୁନା ବେଶ ଏମ୍‌ତି?
ଊ ଯେ ଠାକୁରଙ୍କ ବେଶ କାଇଁ ମୁଁ ଦେଖି ହିଁ ସେମତି ଏ ଠାକୁରଙ୍କ ରଥର ବଛି।
ଆଜ୍ଞା ଆଜ୍ଞା।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
ଆଉ କଣ ପୋଷ୍ଟ ପଡିଛି ନା ।
ସାଇନସ୍ କରୁଥିଲି ତାପରେ ଡ଼ିବିଆ ଡିପ୍ଲୋମା କରିଛି।
ମୋରବି ।
ସାଇନସ୍‌‌ କରିଥିଲ?
ଆଜ୍ଞା । । ସିକ୍‌ଷ୍ଠି ଏଇଟ୍ ନାଁ କେତେ ଥିଲା।
ସିକ୍ସଟି ଏଇଟ୍‌ ଥିଲା କମ କହୁଛ?
ଏକେ ଆମର ଏପଟେ ଘର ଏପଟେହବ।
ହୁଁ ହୁଁ ମୋର ଫିଫ୍‌ଟି ଏଇଟ୍‌ ପର୍‌ସେନ୍ଟ୍ ଥିଲା।
ଭାଇ ଆପଣ ହବ ମାନେ ଯୋଉ,
ନାଇଁ ନାଇଁ ମୁଁ କଲେଜ ନାହିଁ ମୋର ଏ କଲେଜ ଏ ଜବ୍‌ ପାଇଁ ମୁଁ ଏଇଟା କରିନଥିଲି ଡିପ୍ଲୋମା
ଆଜ୍ଞା ଖାଲି ଏ ଡିଗ୍ରୀ ମାଇନସ
ହଁ ସାର୍ଟିଫିକେଟ ଟା ମୋର ଦରକାର ଥିଲା ଏ ପ୍ଲାନ୍ଟ୍ ଫ୍ଲାଣ୍ଟ ରେ ଯିବା ପାଇଁ ହେଲେ ସାର୍ଟିଫିକେଟ ଟା ଖୋଜୁଛନ୍ତି ନା ସେ
ଆଜ୍ଞା,
ହୁଁ ଆଉ ବିଲ ଫିଲ ଆପଣଙ୍କର ଅଛି କେତେ କଣ?
ଏ ଆମର ଦିଇ ତିନି ମାଣ ଅଛି।
କରନ୍ତି ନା ବାପା କରନ୍ତି
ନାଇଁ ନାଇଁ ବାପା କରନ୍ତି।
କିଏ ରଇବା କି?
ଆଉ ଚାନ୍ଦପୁଅ ଆସି ସି ସିଏ ନାଇଁ ଏସି ରେ କିଛି ଆସିନି,
ଆପଣ ତାହେଲେ ଓଡିଆ ପୁଅ ନୁହନ୍ତି ମତେ ଲାଗୁଛି।
ଆରେ ମୁଁ ବାହରେ ରହିଲିନା ସବୁବେଳେ ପଢିଲି।
ହଁ ଆଚ୍ଛା ଆପଣଙ୍କର ବିଲ କୋଉର ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି କୁହନ୍ତୁ।
ହଁ ସେଇଟା ଦେଖିଛି ବେଳେଳେ
ଦେଖିଥିଲ।
ଏଇୟା,
ଭଲ କରଛ ଦେଖିଦେଇଛ ନହେଲେଲୋକ ଆଜିକାଲି ଲୋକ ଲୋକ ଯାହା ହେଲେଣି ନେଇଯିବେ କହିକିନା।
ନାଇଁ ନାଇଁ ନେବେନି ସବୁ ମୁଁ ଏଇଠି,
ଆଜ୍ଞା। ହଁ ଆଉ ବଡ। ହଁ ଭାଇ ସାନ ଭଉଣୀ କେହି କି ବଡ ଭଉଣୀ କେହି ନାହାନ୍ତି। ସାନ ଭାଇ ଏବେ କଣ କରୁଛନ୍ତି।
ସେ ଫାଷ୍ଟ ପଢୁଛ
ତୁ ସାଇନସିସ ନାଁ ଆଟ୍ସ ଟେଂଥ ରେ କେତେ ଥିଲା? ଆଚ୍ଛା,
ମୁହଁ ଟା ବାଙ୍କୀ ଗଲାଣି ନାଁ ଆଉ ତଣ୍ଟି ଟା କଣ ସିଧା କାଇଁ ବସିଛି।
ଆଉ ଆପଣଙ୍କର ବିଲ ବାଡ଼ି ଅଛି।
ହଁ ବିଲ ଅଛି ଯେ ମୁଁ କରେନି ଆମର ଭାଗକୁୁ ଭାଇ ଦେଇ ଦେଇଛୁ।
ଆଜ୍ଞା ଆଜ୍ଞା।
ହୁଁ ଭାଗକୁ ଦେଇଦେଇଚୁ ସିଏ କରୁଛନ୍ତି ଆଜ୍ଞା।
ଓହୋ ମାନେ ଠିକା ଟାଇପ୍ ର।
ହଁ ଠିକା ଟାଇପ୍ ର
ତଳା ଫଳା ପକେଇଲେଣି ନା ସେଗୁରା‌ ଯାଣିନା କିଛି।
ନାଇଁ ହେରା ଭାଇ ଆମେ ଜାଣିନୁ ସେ ତ କିନ୍ତୁ ଆମ ଗାଁରେ ତଳି ଫଳି ପ ପାଇଲାଣି ରୁଆ ବି ହେଲାଣି। ଟାକ୍ଟର ରେ ହଁ ଏବେ ଏଇ ଏଇନି ଏ ପାଞ୍ଚ ମିନିଟ। ମେଘବି ଛାଡି଼ଚି ଏବେ।
ଆଜ୍ଞା ଆଜ୍ଞା ଆମ ଆଡେ ବର୍ଷା ନାହିଁ ତିନି ଚାରି ଦିନ ବର୍ଷା ଆମ ଏପଟେ ଫାଟିଗଲାଣି ବିଲ।
ହଁ ଏଇ ଆମ ଆଡେ ଏଇନା ମେଘ ହେଇପା ଛାଡିଲା।
ଆଜ୍ଞା, ଆଜ୍ଞା, ବର୍ଷା ଟିକେ ବହୁତ ଅସୁବିଧା ରହୁଛି ଏଥର।
ହଁ ବା ବହୁତ ଗରମ ହଉଛି।
ନାଇଁ ଏଇ ଦେଖୁନାହାନ୍ତି। ଏବେ ଜୁଲାଇ ମାସ ହେଲାଣି, ଏତେ ବେଳକୁ ବର୍ଷ ଅଧା ହବା କଥା।
ଏତେବେଳକୁ ମେଘ ଆର ବର୍ଷ ରଥଯାତ୍ରା ବେଳକୁ ମେଘ ନାଧିଥିଲା ଆମ ଗାଁରେ, ଏ ବର୍ଷ
ଆଜ୍ଞା, ମାନେ କଣ କହୁଥିଲେ ନା ଏଇ ଯୋଉ।
ହଁ ପା, ଏଟା ଲଘୁଚାପ ଥିଲା କଣ କିଏ କମେ ଗୋଟେ ଲଘୁଚାପ ଟା ଘୁଚି ଗଲା ଦେଖୁନ।
ଆଜ୍ଞା, ଆଜ୍ଞା। ଯାହା ହବ ଭଗବାନଙ୍କ ଇଚ୍ଛା, ଆମେ କଣ କରିବା।
ହଁ ଏ ଗଛ ପତ୍ର କାଟି କୁଟା ଦଉଛନ୍ତି ଆଉ କୁଆଡୁ ମେଘ ହବ କହୁନୁ।
ଆଜ୍ଞା, ଆଜିକାଲି ତ ସବୁ ବେଶୀ ଏଇ ବେଶୀ। ତ ଯୋଉ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ବନେଇଲେ ସେଇଟା ବେଶୀ।
ହଁ ପରିବେଶ ଦୂଷିତ କରୁଛନ୍ତି, ନାମ ନଉଛନ୍ତି କାହାର କଣ ଯାଉଛି।
କେତେ ଏକର ଏକର ଜାଗା ସବୁ ଗଛ କାଟୁଛନ୍ତି ସବୁ। କାହିଁକିନା ତାଙ୍କୁ ଗୋଟେ ମାନେ ନିରବ ଜାଗା ଦରକାର ନାହିଁ ସି କଣ ସହର ଭିତରେ କରିବେ।
ଆଉ ଏଇ ଗାଡି ଫାଡି କଣ, ଆପଣଙ୍କର ଅଛି ବାଇକ୍ କିମ୍ବା କାର।
ବାଇକ୍ ଅଛି, ବାପାଙ୍କର ବାଇକ୍ ଅଛି।
ବାଇକ୍ ଅଛି, ହଣ୍ଡାସାଇନି ଭଲ ଗାଡି ନୁହଁ।
ଆଜ୍ଞା, ଆଜ୍ଞା, ଭଲ ମାଇଲେଜ୍ ଥିବ।
ହଁ ମାଇଲେଜ ତ ଷାଠିଏ।
ଆଜ୍ଞା, ଏବେ ତେଲ ବି ଯୋଉ ରେଟ୍।
ଆଜ୍ଞା, ହଉ ଭାଇ, ଆପଣଙ୍କ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା, ଆଜ୍ଞା, ଧନ୍ୟବାଦ। ଏ